ହାଲୋ।
ହଁ ହାଲୋ।
ହଁ କୁହ ଝିଅ।
ହଁ ଆଣ୍ଟି କଣ କରୁଛନ୍ତି?
ହଁ ବସିଛି ଆଉ, ଆଜି ଆମେ କଣ କଥା ହେବା?
ଆମେ ଏଇ ଟ୍ରାଫିକ୍ ବିଷୟରେ ଯୋଉ ଲୋକମାନେ ଆଜିକାଲି ବହୁତ ଆକ୍ସିଡେଣ୍ଟ ହଉଚି।
ହୁଁଁ। ଉଁ, ହୁଁ ଦୁନ୍ ଦୁର୍ ଦୁର୍ଘଟଣା ଯୋଉ ହଉଛି ସଡକ ଦୁର୍ଘଟଣା ସେଥା ହୁଁ, ହୁଁ।
ସେଥି ଯୋଗୁଁ ଆମେ ତାଙ୍କ ମାନେ କେମିତି ଆମେ ସତର୍କ ନିଜେ ରହିବା।
ହୁଁ ଆଚ୍ଛା ଆଚ୍ଛା ହଁ। ଆମେ ପ୍ରଥମେ କଣ କରିବା ଆମେ ଆଜିକାଲି ତ ଲୋକ ସଂଖ୍ୟା ବଢିବାରେ ଲାଗି ଛି ସମସ୍ତେ ଆଉ କେହି ଗରିବ ନୁହନ୍ତି କହିଲେ ଚଳିବ କାରଣ ସମସ୍ତଙ୍କ ଘରେ ଗୋଟେ ଗୋଟେ ସ୍କୁଟି ମଟରସାଇକଲ କିମ୍ବା ସ୍କୁଟର ସବୁ ରହୁଛି ସମସ୍ତଙ୍କ ପା
ଘରେ ଯେତିକି ଜଣ ମଣିଷ ସେତିକି ଚା ଗାଡି ଆଜିକାଲି ଦୁନିଆ ହେଇଗଲାଣି।
ହୁଁ ହୁଁ ହୁଁ ତ ସେମାନେ ସବୁ ସେ ସବୁ ଜିନିଷ କରିଚ ଚନ୍ତି ଆଗରୁ ଚାଲି ଚାଲି ସମସ୍ତେ ଦୂର ବାଟକୁ ଯାଉଥିଲେ। ତ କ୍ୱେତେ ଜନଗହଳି ହଉନଥିଲା ଆଜିିକାଲି ସମସ୍ତେ ଫୋର ହ୍ୱିଲର ବି କିଣୁଛନ୍ତି। ସମସ୍ତଙ୍କ ଘରେ ତାଙ୍କର ଖାଇବାକୁ ପିଇବାକୁ ଥାଉ ନଥାଉ କିନ୍ତୁ ସେମାନେ ଫୋର ହ୍ୱିଲର ଚଢିକି ବୁଲୁଛନ୍ତି ତ ଯ କାରଣ ସେମାନେ ଏଇ ଦୁନିଆ ଯୋଉ ଆଜିକାଲି ଯୁଗ ହିସାବରେ ସେମାନେ ନିଜକୁ ବଦଳେଇବାକୁ ଚାହୁଁଛନ୍ତି ତ ସେଥିପାଇଁ ସମସ୍ତେ ଯିଏ ଯାହାର ଜଣଙ୍କର ଗାଡି ଦେଖିଲେ ଆଉ ଜଣେ ବି କହୁଛି ଆମେ ଗାଡ଼ି କିଣିବୁ।
ପାଇଁ ସେମାନେ ସମସ୍ତେ କିଣୁଛନ୍ତି ଷ୍ଟାଇଲିସ୍ ଗାଡି କିଣୁଛନ୍ତି।
ହୁଁ ତ ସେଥିରେ ବହୁତ ପ୍ରକାର ଯୋଉ ଉମ୍ ଉନ୍ ସେ ସେ ଗାଡି କିଣିଲା ବେଳକୁ ତ ଯୋଉ ରାସ୍ତାରେ ଗୋଟିଏ ରାସ୍ତା ସେଇ ରାସ୍ତାରେ ଯିବା ଆସିବା ବେଳକୁ ଏକା ସାଙ୍ଗରେ ଦି ଟା ଚାରିଟା ଗାଡି ଆଶୁଛି। କିଏ ଚାହୁଁଛି ଜଲଦି ଜଲଦି ଅଫିସ ପହଞ୍ଚିବି କିଏ କହୁଛି ସ୍କୁଲ ରେ ଜଲଦି ପହଞ୍ଚିବ କିଏ ସବୁ ଭଡ଼ା ନେଇକି ଯଉଛନ୍ତି ଛୁଆ ମାନଙ୍କ ପାଖରେ ଯାଉଛନ୍ତି ସ୍କୁଲ ପରେ କିଏ କହୁଛି ଆମେ ସ୍କୁଲରେ ଜଲ୍ଦି ପହଞ୍ଚିବୁ କିଏ ଅଫିସ ରେ ଜଲଦି ପହଞ୍ଚିବୁ କିଏ ଆଉ କାହାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଯେ ନାଇଁ ଇଏ ପଳେଇ ଯାଉ ଆଗେ ଆମେ ତାପରେ ପଛରେ ଯିବା କିଏ ଆଉ ତା ସାଙ୍ଗେ କାହାକୁ ମାନେ ଖାଲି ଗୋଟେ ସବୁବେଳେ ଖାଲି କମ୍ପିଟିସନ୍ ମାଇଣ୍ଡରେ ରହୁଛନ୍ତି ନାଇଁ ଆମେ ଜଲଦି ପହଞ୍ଚିବୁ। ସେମାନେ ସମୟ ପୂର୍ବରୁ ପହଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି ଜାଗାକୁ ତ ସେଇ ହିସାବରେ ସେମାନେ ବହୁତ ସ୍ପିଡ ରେ ଗାଡି ଚଲାଉଛନ୍ତି। ବହୁତ ଜୋରରେ ଗାଡି ଚଲାଉଛନ୍ତି ଆଉ ଯେ ସେମାନେ ଏଇ ଜୋରରେ ଗାଡି ଚଲେଇଲା ବେଳକୁ ଅନାଧୁନିଆ ହେଇକି ତାଙ୍କର ରୋଡ଼ ଆକ୍ସିଡେଣ୍ଟ ବା ରୋଡ଼ ରାସ୍ତା ଦୁର୍ଘଟଣା ହଉଛି। ବହୁତ ଲୋ ଆଜିକାଲି ଛୋଟ ଛୁଆ ମାନେ ଯୋଉମାନଙ୍କ ବୟସ ଅଠର ବର୍ଷ ବି ହଉନି ସେମାନେ ବି ଆଜିକାଲି ସ୍କୁଟର ସ୍କୁଟି ନେଇକି ଚଲଉଛନ୍ତି। ସେମାନଙ୍କ ତ ମନ ସ୍ଥିର ନାହିଁ ସେମାନେ ଏତେ ଜୋର ରେ ଗାଡି ଚଲାଉଛନ୍ତି ଯେ ସେମାନେ ଜାଣି ପାରୁନାହାନ୍ତି ତାଙ୍କୁ ମଜା ଲାଗୁଛି ଜୋର ରେ ଗାଡି
ଆଜିକାଲି ଷ୍ଟାଇଲ ମାରିବା ପାଇଁ ପୁଅ ପିଲା ଝିଅ ପିଲାମାନେ ବି ବହୁତ ଜୋସ ରେ ଗାଡି ଚଲାଉଛନ୍ତି ସାଇଟ କ୍ ମାରି ଦେଇକି ଯାଉଛନ୍ତି ରୋଡ ରେ
ହୁଁ ହଁ ତ ସେମାନେ ଜାଣିପାରୁନାହାନ୍ତି ଯେ ଆମେ ଏତେ ଜୋରେ କାହିଁକି ଗାଡି ଚଲେଇବା। ସେମାନଙ୍କୁ ମଜା ଲାଗୁଛି ୱେ ଗାଡିକୁ ଗୋଟେ ତାଙ୍କୁ ଖେଳନା ଭଳିଆ ଲାଗୁଛି। ସେଥିପାଇଁ ସେମାନେ ଏତେ ଜୋରରେ ଚଲଉଛନ୍ତି ଯାଇକି କୋଉଠି ଟ୍ରକ ରେ ବାଡେଇ ହେଇଯାଉ କୋଉଠି ଜିପ୍ ରେ ବାଡେଇ ହେଇଯାଉଛନ୍ତି, କୋଉଠି କୋଉ ଛୁଆ ସାଇକଲକୁୁ ବାଡେଇ ଦେଉଚନ୍ତି, ଏଇଭଳିଆ ବିଭିନ୍ନ ପ୍ରକାର ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ବହୁତ
ନିଜେ ତ ହ ନିଜେ ତ ନିଜେ ମାନେ ମରୁଛନ୍ତି ଅନ୍ୟମାନଙ୍କୁ ନଙ୍କୁ ବି ହଇରାଣ କରୁଛନ୍ତି, ତାଙ୍କ ଯୋଗୁ ଅନ୍ୟମାନେ ବି ମରୁଛନ୍ତି। ଭୁଲ ନଥାଇକି ବି ଅ-ଅନେକ ଲୋକ ମରୁଛନ୍ତି।
ହୁଁ ସେମାନେ ଟ୍ରାଫିକ ନିୟମ ବି ମାନୁନାହାଁନ୍ତି। ଗୋଟେ ଗୋଟେ ଜାଗାରେ ତ ଟ୍ରାଫିକ ନିୟମ ବି ଲୋ କ ମାନୁ ନାହାଁନ୍ତି। ହଁ ନା ନାଇଁ କୁହ?
ହଁ, ଟ୍ରାଫିକ ପୋଲିସ ହାତ ଦେଖେଇଲେ ବି ସେମାନେ କାଟିକି ପଳଉଛନ୍ତି।
ହୁଁ। ତ ସେଇଟା ଆଜିକ୍ ଆଜିକାଲିର ଯେ ନାଗରିକମାନଙ୍କର ଏଇ ସବୁ ଜିନିଷ ବହୁତୁ ଅ ଖରାପ ହେବାରେ ଲାଗିଚି, ସେ ପିଲାମାନଙ୍କୁ ଛୋଟ ଛୁଆମାନଙ୍କର ଅଠର ବର୍ଷରୁ ତିରିଶ ବର୍ଷ ପିଲାମାନଙ୍କର ଏଇ ସବୁ ଅଭ୍ୟାସ ସ, ସେମାନେ ଖାଲି ଜଲଦି ଗାଡି ଚଲେଇବେ, ଜଲଦି ହର୍ଣ୍ଣ ଦେଇ ଗାଡି ଚଲେଇବେ କାହାକୁ ମାନିବେନି, ଏଇଟା ତାଙ୍କର ପ୍ରତୀକ ଅଭ୍ୟାସ ଯୋଗୁ ସେଇ ଖରାପ ଅଭ୍ୟାସ ଯୋଗୁ ଦୁର୍ଘଟ ଘଟଣା ଘଟୁଚି, ଆମକୁ କହାହେଇଛି ଟ୍ରାଫିକ ନିୟମ ମାନିବ। ଟ୍ରାଫିକ ନିୟମ ମାନିବ, ଲାଲ ଥିଲେ ଅଟକିବାକୁ କୁହାହେଇଛି। ହଳଦିଆ ଥିଲେ ରେଡି ହବାକୁ କହାହେଇଛି, ଆଉ ହଁ। ଯିବା ପାଇଁ କୁହାଯାଇଛି। କିନ୍ତୁ ସେମାନେ ସେ ଗ୍ରୀନ ନ-ନହଉଣୁ ସେମାନେ ହଳଦିଆ ହବା କଣ ଆଗୁରୁ ସେମାନେ ରେଡ ଥିଲା ବେଳୁ ଷ୍ଟାର୍ଟ କରିଦଉଚନ୍ତି ଗାଡି ଆଉ ପଳେଇ ଯାଉଛନ୍ତି। ଏଇଭଳିଆ କରୁଛନ୍ତି ସେମାନେ।
ଆଜିକାଲି ଟ୍ରେନ ଦେଖିବ, ଟ୍ରେନ୍ ଲାଇନରେ ବି ଟ୍ରେନ ଆସିବାର ଥିବ, ଇଏ ପଡ଼ିଥିବ ତଳେ ନଇଁକି ବି ଲୋକ ପଳଉଛନ୍ତି। ତା ତଳେ ସାଇକେଲ ଗଡେଇକି ପଳଉଛନ୍ତି। ଟିକେ ସମୟ ରହିଗଲେ କଣ ଅସୁବିଧା ଅଛି, ଜୀବନ ଚାଲିଯିବ ନା। ସେ ମନା କରୁଥିବେ, ତଥାପି ସେ ମତେ ମତେ ଲୋକ ଦେଖିବେ ଗଳିକି ତଳେ ପଳଉଥିବେ, ଟ୍ରେନ ପାଇଁ ପଡିଥିବ ଏଇ।
ହଁ ତାଙ୍କୁ ସବୁ ଜିନିଷ ଡେରି ହେଇଯାଉଛି, କଣ ପାଇଁ ଡେରି ହେଇଯାଉଛି? ଯଦି ପାଞ୍ଚ ମିନିଟ ଡେରି ହେଇଗଲା କଣ ଅସୁବିଧା ହେଲା?
ଜୀବନ ତ ବଞ୍ଚିଯିବ ନା।
ହଁ ଜୀବନ ବଞ୍ଚିଯିବ। ଏଇଭଳିଆ ହେଇକି ଲୋକମାନଙ୍କର ବହୁତ ସଡକ ଦୁର୍ଘଟଣା ହଉଛି, ସବୁ ପ୍ରକାର ଆକ୍ସିଡେଣ୍ଟାଲ ଦୁର୍ଘଟଣା ଏଇ ଯୋଗୁ ହଉଛି, କାଏ ସେମାନେ ବୁଝି ପାରୁନାହାଁନ୍ତି, ଯେ ଆମେ ଧୀରେ ଧୀରେ ଯିବା, ଚାଲି ଚାଲି ଯିବା, ତାଠୁ ଭ ଏଇ ଯୋଉ ଦୁର୍ଘଟଣାକୁ ଅଟକେଇବା ପାଇଁ ଆମେ କଣ କରିପାରିବା କହିଲ?
ପ୍ରଥମେ ଲୋକମାନଙ୍କୁ ସଚେତନ କରିବା। ପ୍ର ଥମେ, ଆମେ ଗାଡିରୁ ଚଲେଇବା ମାନେ ପୁରା ସ୍ଲୋରେ ଚଲେଇବା, ଯେତିକିରେ ଯିବା କଥା। ସେତିକିରେ ଯିବା।, ନିଜେ ମାନେ କୋଉ ସାଇଡ ବାମକର କି କୋଉ କର ଦେଖିକି ଆମେ ବାମ କରେ ହିଁ ଯିବା। ଆଗ ଗାଡି ଚଲେଇବା ମାନେ ଆଗ ହେଲମେଟ ବ୍ୟବହାର କରିବା, ନିଜ ମୁଣ୍ଡଟା ଆଗ ସୁରକ୍ଷିତ ରଖିବା। ତାପରେ ଉମ୍ ତାପରେ ଧୀରେ ମାନେ ଗାଡ଼ି ଚଲେଇବ।
ହୁଁ। ହଁ ଆଉ ସବୁଠୁ ବଡ କଥା, ଆଜିିକାଲି ପିଲାମାନେ ସବୁ ନିଶା ଦ୍ରବ୍ୟ ପାନ କରିକି ଗାଡି ଚଲାଉଛନ୍ତି। ନିସ୍ ସେଇଥିପାଇଁ ବହୁତ ଦୁର୍ଘଟ ଘଟଣା ବଢିବାକୁ ଲାଗୁଛି। ସେ ନିଶା ଦ୍ରବ୍ୟକୁ ନ ପିଇବା, ହୁଁ। ହୁଁ। ସେ ନିଶା ଦ୍ରବ୍ୟ ନିୟନ୍ତ୍ରଣ କରିଆ ଦରକାର। ତା ଯାହା ଦ୍ଵାରା କି ହଁ। ଟ୍ରାଫିକ ନିୟମ ମାନିବା, ଆଉ ପାଖ ଘର ପାଖ ଜାଗାକୁ ଗାଡିରେ ନ ଯାଇକି ଚାଲି ଚାଲି ଯିବା ସେଇଟା ସବୁଠୁ ଭଲ, ଯାହାଦ୍ଵାରା ଆମର ମ୍ ବ୍ ବ୍ୟାୟାମ ବି ହେଇଯିବ ଆଉ ଆମର ରୋଡ ଆକ୍ସିଡେଣ୍ଟରୁ ଆମେ ବଞ୍ଚି ବିି ଯିବା। ଯଦି ଚାଲି ଚାଲି ଯିବା, ବହୁତ ଜୋରରେ ଗାଡି ନଚଲେଇବା, ତାହେଲେ ଲୋକମାନେ ସବୁ ଲୋକମାନେ ଏଇଟା ଭାବିବା କଥା। ଖାଲି ଜଣେ ଯଦି ଚେଷ୍ଟା କଲେ ହେଇ ଯିବନି ସମସ୍ତ ପିଲାମାନେ ଏଇଟା ଭାବିବା କଥା ନାହିଁ ଆମେ, ଏ ପାଖକୁ ତ ଆମେ ଚାଲି ଚାଲି ପଳେଇବା। କିମ୍ବା ସାଇକେଲରେ ପଳେଇବା ତାହେଲେ ଏ ଯଉଁ ଗାଡ଼ି ଆକ୍ସିଡେଣ୍ଟ ଟୁର୍ ଦୁର୍ଘଟଣାରୁ ଆମେ ବଞ୍ଚ
ହଁ ହଁ ଗାଁ ଗଳି ଏଇ ଯୋଉ ରୋଡ ମାନେଙ୍କରେ ଏ ଗାଁ ଗହଳି ଯୋଉ ଟାଉନ ର ଗାଁ ଗଳି ଘର ଗୁଡ଼ା। ସେ ଟାଉନ ଜାଗାରେ ସ୍ଲୋ ଗାଡି ଚଲେଇବା କଥା ଘର ଆଗ ସାମ୍ନାରେ ମାନେ କିଏ ଛୁଆ ଟା
ହୁଁ।
ପାରେ ହେଇଯିବ ନା ଗେଟ ଭିତରେ ଥିଲେ ସେ ମଡେଇ ଦବ ନା ସେ ଜାଗା ମାନଙ୍କରେ ବହୁତ ସ ସ୍ଲୋ ଚଲେଇବା କଥା ଆଉ ସବୁଠୁ ଗୋଟେ ଗୋଟେ ହମ୍ପ ବି କରିବା କଥା ଆଜିକାଲି। ଗାଁ ଗହଳି ମଝିରେ ଗୋଟେ ଗୋଟେ।
ହୁଁ ହୁଁ ହମସ କରିଆ କଥା। ତାପରେ ବାନୁ ସବୁଆଡେ ଟ୍ରାଫିକ ପୋଲିସ ରହିବା ଦରକାର ସବୁ ଜାଗାରେ। ଟ୍ରାଫିକ୍ ପୋଲିସ ନିହାତି ରହିବା ଦର କାର ଯାହା ଦ୍ଵାରା ଟ୍ରାଫିକର ଆଉ ଟ୍ରାଫିକ ନିୟମ ମୁଖ୍ୟତଃ ଟ୍ରା ଫିକ ନିୟମ ମାନିବା ଦରକାର ଟ୍ରାଫିକ ନିୟମ ମାନିଲେ ଆମେ ଯାଇକି ଆମର ରୋଡ ଆକ୍ସିଡେଣ୍ଟରୁ ବଞ୍ଚି ପାରିବା। ଆଉ ଧୀରେ ଗାଡି ଚଲେଇବା ଚାଳିଶ ସ୍ପିଡ ରେ ଗାଡି ଚଲେଇବା ଆମେ ବହୁତ ଅତ୍ୟଧିକ ସ୍ପିଡ ରେ ଗାଡି ଚଲେଇବାନି ଯାହା ଦ୍ଵାରା ଆମକୁ ଆକ୍ସିଡେଣ୍ଟ ହବାର ସମ୍ମୁଖୀନ ଅଛି। ବସ୍ ବାଲା ମାନେ ବି ବହୁତ ଜୋର ଗାଡି ଚଲଉଛନ୍ତି ସେମାନେ ବି ସବୁ ବୁଝୁନାହାନ୍ତି କିଛି ଜିନିଷ।
ଆଜିିକାଲି ତ ଯୋଉ ମୋ ବସ୍ କ୍ଲୁ ବାହାରିଛି ସେଇଟା ସେ ତ ବହୁତ ଆକ୍ସିଡେଣ୍ଟ ଆଜିକାଲି କରୁଛି।
ହୁଁ ତ ସେମାନଙ୍କୁ ବୁଝିବା କଥା ଯେ ନାଇଁ ସେ ସବୁ ଜିନିଷ ଆମେ ଧୀରେ ଗାଡି ଚଲେଇବା ଧୀରେ ଗାଡି ଚଲେଇଲେ ଆଉ ସମେସ୍ତେ ଜଣେ ଯଦି ଧୀରେ ସୁ ଆରମ୍ଭ କରିବ ତାହେଲେ ସମସ୍ତେ ଧୀରେ ଧୀରେ ଗାଡି ଚଲେଇବେ। ଆସ୍ତେ ଆସ୍ତେ ସମସ୍ତେ ବୁଝିବା କିଛି କିଛି ନିୟମ ମଧ୍ୟ ଆମକୁ ଦେବା ଦରକାର ଯାହା ଦ୍ଵାରା ଲୋକମାନଙ୍କ ବୁଝେଇଲେ ସେମାନେ ଆସ୍ତେ ଆସ୍ତେ ଗାଡି ଚଲେଇବେ, ଚାଲି ଚାଲି ପା ଖକୁ ଯିବେ ଯାହା ଦ୍ଵାରା ବାୟୁ ପ୍ରଦୂଷଣ ବି ଅଟକେଇ ହେବ ଦେ କହିବ ଗାଡି ଜୋରରେ ଚଲେଇଲେ ବହୁତ ତେଲ ଖର୍ଚ୍ଚ ହବ। ତେଲ ଯୋଉ ବା ବାଇ ତେଲ ଜଳିଲା କ୍ଷଣି ଗାଡିରେ ଧୂଆଁ ନିର୍ଗତ ହଉଛି। ତ ସେପଥିପାଇଁ ସେ ଦ୍ଵାରା ବି ବହୁତ ପ୍ରକାର ବା ବାୟୁ ପ୍ରଦୂଷଣ ହଉଛି ସେ ବାୟୁ ପ୍ରଦୂଷଣକୁ ବି ଅଟକେଇ ହବ। ଯଦି ଆମେ ଧୀରେ ଗାଡି ଚଲେଇବା, ଭଲ ତେଲ ବାଲା ଗାଡି ଚଲେଇବା, ବ୍ୟାଟେରି ଚାଳିତ ଯାନ ବ୍ୟବହାର କରିବା ତାହେଲେ ହୁଁ ପଲ୍ୟୁସନ ଚେକ୍ କରିବା ହଁ ତାହେଲେ ଆମେ ଏଇ ଯୋଉ ଯୋଉ ଦୁର୍ଘଟଣାରୁ ବଞ୍ଚି ପାରିବା ଆଉ ଗୋଟେ କଥା ହଉଚି ତ ଯୋଉ ଦୁର୍ଘଟଣା ଯୋଉ ହଉଛି ସବୁବେଳେ ଲୋକ ଏଇ ଯୋଉ ନିଶା ଦ୍ରବ୍ୟ ପାନ କରିକି ଯାଉଛନ୍ତି ଆଉ ସ୍ପିଡ ରେ ଗାଡି ଚଲଉଛନ୍ତି ସେଇଥିପାଇଁ ହିଁ ଦୁର୍ଘ ଘଟଣା ହଉଛି ସେଇ ନିଶା ଦ୍ରବ୍ୟକୁ ବନ୍ଦ କରିବା।
ଅଧିକା ହିଁ ନିଶା ଦ୍ରବ୍ୟରେ ହିଁ ହଉଛି।
ହଁ ନିଶା ଦ୍ରବ୍ୟକୁ ଯେତେ ବନ୍ଦ କରିବା। ସେଇଟା ହେଲେ କଣ ହବ ନା ଗାଡି ଦୁର୍ଘଟଣା ଏତେ ହବ ନାହିଁ। ତ ଲୋକମାନେ ବୁଝିବେ ନାହିଁ ନିଶା ଦ୍ରବ୍ୟ ଖାଇଲା ବେଳକୁ ମନ ସ୍ଥିର ରହୁନି ସେଥିପାଇଁ ଗାଡି ଦୁର୍ଘଟଣା ହଉଛି ନିଶା ଦ୍ରବ୍ୟକୁ ପୁରାପୁରି ବନ୍ଦ କରଦବା। ଆଉ ଛୁଆ ମାନଙ୍କୁ ଗାଡି ଦବାନି ଆଜିକାଲି ବାପା ମା ମାନେ ଛୁଆ ମାନଙ୍କୁ ଅଠର ବର୍ଷ ହଉନି ଗାଡି ଦେଇ ଦଉଛନ୍ତି ହୁଁ।
ଛୁଆମାନେ ସ୍କୁଲ ପଢୁଛନ୍ତି ଯଉ ସେମାନେ ସ୍କୁଟି ନେଇକି ଯାଉଛନ୍ତି ଆମେ ଦେଖିଛୁ।
ହୁଁ ସେମାନଙ୍କୁ ସବୁ ବନ୍ଦ କରିବା କଥା ତମେ ଯଦି ତମେ ଯଦି ବ ଯେଇଦ ଛୁଆ ମାନଙ୍କୁ ଛାଡି ପାରୁନି ତାଙ୍କୁ ବସ ରେ ଛାଡ ବସ ରେ ଛାଡ ସ୍କୁଲକୁ। ଆପଣ କଣ ପାଇଁ ସ୍କୁଟି ଧରିକି ସ୍କୁଟର ଧରିକି ବାଇକ୍ ଧରିକି ସ୍କୁଲକୁୁ ଛୁଆକୁ
ନୂଆ ଆଣିଛି ଏଇନା। ଏ ତା ଭାଷା ତୋତେ କହିବି କହିଲୁ ମା ଆଣିଛି
ହାଲୋ।
ହଁ।
ତ ଏସବୁ ଜିନିଷ ବନ୍ଦ କରିଦବା କଥା, ଆଉ ତମେ କଣ କହୁଚ କୁହ। ହେଲୋ।
ହଁ ହାଲୋ।
ହୁଁ।
ହଁ ଆଣ୍ଟି କୁହନ୍ତୁ ହଁ କୁହନ୍ତୁ।
ହଁ ମୁଁ କହୁଥିଲି ଆଉ କଣ କଲେ ହବ ସବୁ?
ପ୍ରଥମେ ତ ନିଶାଦ୍ରବ୍ୟ ଏଇଗୁଡାକୁ ହିଁ ବନ୍ଦ କରିବାକୁ ପଡିବ, ତାପରେ ସ୍ଲୋ ଗାଡି ଏ ୟୁରା ଟ୍ରାଫିକ୍ ନିୟମ ଏଇ ସବୁ ହିଁ ମାନିଲେ ଆଉ ହେଲମେଟ୍
ହୁଁ ହେଲମେଟ୍ ଟା ନିହାତି ଜରୁରୀ ହେଲମେଟ୍ ପିନ୍ଧିଲେ ତମେ ପଡିଗଲେ ବି ଗାଡିରୁ ତମର କିଛି ହବନି। କିନ୍ତୁ ହେଲମେଟ୍ ଟା ନିହାତି ଜରୁରୀ ତ ସମୁଆଡେ ଡବଲ୍ ହେଲମେଟ୍ କରିଆ କଥା। ଡବଲ୍ ହେଲମେଟ୍ କଲେ କଣ ହବ ନା ପଛରେ ଯିଏ ବସିଛି ସିଏ ବି ସୁରକ୍ଷିତ ହେଇକି ରହିବ। ଏବେ ସବୁ ଆମର ସବୁଆଡେ ଏବେ ଡବଲ୍ ହେଲମେଟ୍ କରିଦେଲେଣି। ଆମର ବି ଏପଟେ ଡବଲ୍ ହେଲମେଟ୍ କରିବା ନିହାତି ଜରୁରୀ, ଯାହାଦ୍ଵାରା କି ଆଉ ସବୁ ପିଲାମାନଙ୍କୁ ନାବାଳିକ ମାନଙ୍କୁ ଯୋଉମାନେ ଅଠର ବର୍ଷରୁ ତଳ ପିଲାଙ୍କୁ ଜମା ବି ଗାଡିର ବ୍ୟବହାର କରିବା ଉଚିତ ନୁହେଁ, ସେ ସବୁ ଜିନିଷ ବି ତାଙ୍କୁ ମନା କରିବା ଉଚିତ, ସବୁ ଛକ ପାଖେରେ ସବୁ ଘର ଛକ ପାଖେରେ ଟ୍ରାଫିକ୍ ରହିବା ଦରକାର। ଯାହାଦ୍ଵାରା ସେମାନେ ନିୟମ ମାନିକି ପିଲାମାନଙ୍କୁ ନିୟମ ମାନିକି ଯାଇପାରିବେ। ଏଇଟା ହିଁ କରିଆ କଥା ଆଉ ତା ସାଙ୍ଗେରେ ଉଁ ରୋ - ରାସ୍ତାର ମରାମତି କରିବା ଶିଖିବ ରାସ୍ତାର ମରାମତି ରାସ୍ ତାକୁ ଖରାପ କରିବାନି ଖଦଡ ହଁ-ହଁ ସେଇ ଦ୍ଵାରା ହିଁ ବହୁତୁ ଦୁର୍ଘଟଣା ହଉଚି ସେଇଗୁଡା ସବୁ କେ ଯଦି ଆମେ ଲୋକମାନଙ୍କୁ ମନେଇକି ସେ ରାସ୍ତା ଫାସ୍ତା ସବୁ ସଫା କରିକି ଉ ଛୁ ମାନେ ସ ସଜାଇକି କେମିତି ସେଟା ଠିକ୍ କରିବା ସେଇଟା ବି ଗୋଟେ ଦରକାର୍ ସେୟା ଦ୍ଵାରା ବି ଦୁର୍ଘଟଣା ହବନି। ତ ଆମେ ଦୁର୍ଘଟଣାରୁ ବଞ୍ଚେଇବା ପାଇଁ ସବୁ ଜିନିଷ ଚେଷ୍ଟା କରିବା, ସ ସଚେତନତା ଜାଗ୍ରତ କରିବା ଦରକାର ତାହାଦ୍ଵାରା କି ଆଉ ଭବିଷ୍ୟତରେ ଆଉ ବେଶୀ ଦୁର୍ଘଟଣା ହବନି, ଆଉ ଗାଈ ଗୋରୁ ମାନଙ୍କର ବି ଦୁର୍ଘ ଘଟଣା ହଉଛି ସେମାନେ ତ ଜାଣିପାରୁନାହାନ୍ତି। ରାସ୍ତାରେ ପଳେଇ ଯାଉଚନ୍ତି ତ ବଡ-ବଡ ଟ୍ରକ୍ ଆସି ନ୍ତି ବି ତାଙ୍କୁ ଦୁର୍ଘଟଣା କରିଦଉଚନ୍ତି ତ ସେଇଟା ବି ବହୁତ୍ ଖରାପ୍। ଯେ ଆମ ପାଇଁ ଆମ ହୁଁ-।
କୁକୁର ପଶିଯାଏ ନା ଗାଡି ଭିତରେ ବା ତୁ ଦେଖିକି ଯୋଉ ପଶୁକୁ ଦେଖିଲାମାନେ ଗାଡି ସ୍ଲୋ ଚଲେଇବା କଥା କାରଣ ସେମାନେ ଟିକେ ପଶିଯିବେ ସେମାନେ ଜାଣିପାରନ୍ତିନି ନା, ସେମାନେ ପଶିଯିବେ ମାନେ ଆମେ ହିଁ ବିପଦରେ ପଡିବା।
ଅନାଧୁନିଆ ଭାବେ ଯାହା ଇଚ୍ଛା ତାହା କରିକି ଗାଡି ଚଲେଇ ଦଉଚନ୍ତି। ସେଇଟାକୁ ଅଟକେଇବାକୁ ପଡେ। ହୁଁ-ହୁଁ-ହୁଁ ସେମିତିଆ ହଉଚି ଆଉ। ହଉ ଆଚ୍ଛା ଆଉ ହଉ ରଖୁଛି ହୁଁ-ହୁଁ-ହୁଁ-ହୁଁ।